ହାଲୋ।
ହାଲୋ।
ହଁ ଭାଇ କେମିତି ଅଛନ୍ତି?
ହାଲୋ।
ହାଲୋ।
ଓଁ।
ହଁ ଭାଇ ଶୁଭୁଛି ଭାଇ ମୋ କଥା।
ହଁ ଭାଇ ଗୁଡ୍ ମଣିଙ୍ଗ କୁହନ୍ତୁ।
ହୁଁ ହଁ ଭାଇ ଶୁଭ ସକାଳ। ଆଉ କେମିତି ଚାଲିଛି ଆପଣଙ୍କର ଦିନ ଏବେ? ହାଲୋ। ହାଲୋ। ହ ହାଲୋ। ହାଲୋ। ହାଲୋ।
ହାଲୋ।
ହଁ ଭାଇ ଟିକେ ଅଁ ଶୁଭିଲା ତ ଏବେ।
ହଁ ହଁ।
ଅଁ ହଁ ହଁ ନାଇଁ ମୁଁ ଟିକେ ବୋଧେ ଟିକେ ନେଟୱାର୍କ। ପ୍ରୋବ୍ଲେମ ରହୁଛି ଉଁ ହୁଁ। ହଁ ଭଲ ଏବେ ଜଷ୍ଟ ତ ଜଳଖିଆ ସାରିଲି ଆପଣ। ଜଳଖିଆ ସାରିଲେଣି ନା ନାଇ?
ନାଇଁ ସରିନି।
ହଁ ହଁ ଅଁ ଗରମ ତ ଯେମିତି ହଉ ଛି ପ୍ରବଳ ହଁ ଭାଇ ପ୍ରବଳ ଖରା ବହୁତ ଖରା ହଉଛି। ଔଷଧ ଯାହା ମାନେ ଏ ଗରମ ର ଯାହା ବି ଥିଲା ଗଲା ବର୍ଷ ଅପେକ୍ଷା ଏ ବହୁତ ଅଧିକା ହଉଛି। ଉଁ ପାଖାପାଖି ଦିନରେ କୁଆଡେ ବାହାରିବାକୁ ଅସୁବିଧା ହେଇଯାଉଛି।
ସେଇଟା ତ ଠି
ହୁଁ। ଆଉ ଏ ଅଂଶୁଘାତର ବି ପରିମାଣ ବଢ଼ି ବଢ଼ି ଗଲାଣି ଲୋକଙ୍କର ଉଁ ଆଉ ଏବେ ପୁଣି କହୁଛନ୍ତି ମୌସୁମୀ ବି ଟିକେ ବିଳମ୍ବ ହେଇପାରେ। ଦଶ ବର୍ଷ ରେ ବହୁତ୍ କ୍ଷତି ହବ।
ହୁଁ ଦିନ କୁ ଦିନ ଆମର ତ କାର୍ଯ୍ୟକଳାପ ଏମିତି ସବୁ ବଢୁଛି ଯେ ଏସି ପେସି ଆମେ ଲଗଉଚେ। ଗଛ ବଛ କାଟୁଚେ ଆଉ ଏଇସବୁ ହୁଁ
ଏଥର ବି ଜଙ୍ଗଲରେ ବହୁତ ନିଆଁ ଲାଗିଛି। ସେଥିପାଇଁ ଗଛ ମଧ୍ୟ ବହୁତ ଗଟେ ନଷ୍ଟ ହେଇଛି। ସେଥିପାଇଁ ଆମର ତାପମାତ୍ରା ମଧ୍ୟ ବୃଦ୍ଧି ଘଟୁଛି। ଏମିତି ସବୁ ହଉଛି ଆଉ ଆଉ ଆପଣ କେମିତି କଣ ହେବେ ମାନେ ଆ ଆମ୍ବ ଫାମ୍ବ ଖାଆନ୍ତି ନା ନାଇଁ ଆପଣ?
ହୁଁ ଆମ୍ବ କାହାକୁ ପସନ୍ଦ ନାଇଁ ଆମ୍ବ ତ ବହୁତ ପସନ୍ଦ ଆଜ୍ଞା।
ଆମ୍ବର କଣ ମାନେ କଞ୍ଚା ଆମ୍ବ ଭଲ ଲାଗେ ନା ଆମ୍ବ ସୋରା
ସବୁ ଆମ୍ବ ଆମ୍ବ ସବୁ ଭଲ ଲାଗେ। କଞ୍ଚା ବେଳେ ସେ ଯୋଉ ଆମ୍ବ ଚଟ୍ ଣି କରିକି ଖାଇଲେ ସିଏ ଗୋଟେ ବଢିଆ ମଜା ଲାଗେ ଯେମିତି ଟିକେ ଲଙ୍କା ଟିକେ ଧନିଆ ପ ତ୍ର ଟିକେ ଆଉ ଇଏ ଆମ୍ବ କଞ୍ଚ ଆମ୍ବ ସିଏ ବାଟି ଗଲେ ସିଏ ଆମ୍ବ ଚଟଣି ଗୋଟେ ପଖାଳ ସାଙ୍ଗରେ ଆମ୍ବ ଚଟଣି।
ହଁ।
ସିଏ ବହୁତ ବଢିଆ ମଜା ଲାଗେ। ତା ସାଙ୍ଗରେ ଯେତେବେଳକୁ ଆମ୍ବ ସିଜନ ଆସିଯିବ ମାନେ ପୁରା ପାଚିବ ଯେତେବେଳେ
ଅ ହଁ।
ମିଠା ଆମ୍ବ ମିଠା ଆମ୍ବ ଆହୁରି ବଢିଆ ଲାଗେ ଖଟା ଆମ୍ବ ଆଚାର ବି କରାଯାଏ ବହୁତ ବଢିଆ ମଜା ଲାଗେ।
ହୁଁ ବେଶ ସି ଆମ୍ବ ବି ଟିକେ ଭଲ ଲାଗେ ଛୋଟ ଛୋଟ ହେଇ ଥାଏ କିନ୍ତୁ ମିଠା ଥାଏ ନା।
ହୁଁ।
ଉଁ ଆଏ ଖରା ଦିନିଆରେ ତ ସବୁ ପ୍ରକାର ପାଇବେ ଆପଣ ପ୍ରକୃତିରୁ। ଆମ୍ବ ପଣସ କେନ୍ଦୁ ନା।
ହଁ ସିଏ ବି ଜାମୁକୋଳି ତାପରେ ଆଉ ଗୋଟେ ଦେଖନ୍ତୁ ମାନେ ସାବିତ୍ରୀ ସାବିତ୍ରୀ ତ ଗୋଟେ ଆପଣଙ୍କୁ ପୂଜା ବି ଦେଖ। ଖୁଥିବେ ସେ ସାବିତ୍ରୀଟା ହୁଏ। ଆମର କେବେ ଖରା ଦିନେ ହେଲା ଖରାଦିନକୁ ବହୁତ ଗୁଡିଏ ଫଳମୂଳ ଆସେ। ଯେମିତି କିି ଲିଚୁ କୋଳି ଆମ୍ବ ପଣସ ଆ ତାଳ, ଖଜୁରୀ ଏ ସବୁ ଯାକ ମାନେ ଗୋଟେ ପୁରା ଆଶର୍ ବନିଯାଏ।
ହୁଁ।
ଖରାଦିନେ ସିଏ ଭଲ ନା ସବୁ ଫଳମୂଳ ପାଚିବ। ତାପରେ ଆମେ ମାନେ ଫଳର ଆଚୁଆଲି ମଜାରେ ଆମେ ଉଠଉଛେ।
ଖରା ଦିନରେ ହଁ ଠିକ କଥା। ଆଉ ତାପରେ ପୁଣି ହଁ ମୁଁ ତ ଗାଁରେ ରହୁଛି ଏବେ।
ଗାଁ ରେ ରହିଲେ ତ ବହୁତ ବଢିଆ। ଯେ ହଁ ଏତେ ସମାନେ ଫଳମୂଳ ର କେତରେ ମାର ପୁରା ଆସର ଜମି ଯାଇଥିବ।
ହଁ ମାନେ ଆଶ୍ ଆମର ଗାଁ ରେ ହିଁ ବହୁତ ଗୁଡେ ଜାଗାରେ ଗଛ ପ ଗଛ ଲଗା ହେଇଛି ଆମ୍ବ ଗଛ ତାଳ ଗଛ ବି ଅଛି ନଡିଆ ଗଛ ମଧ୍ୟ ଅଛି। ତ ଆମେ ସେଇଟା ପାଇ ଯାଉଛୁ ଆଉ ଆମର ଇଏରୁ ଆଉ। ତାପରେ ବି ଆଉ ଗୋଟେ ଜିନିଷ ଭାଇ ଯେମିତି କିି ଆମେ ଆମେ କଞ୍ଚା ଜିନିଷ ଯେମିତିକି ଆମେ ଡାଇରେକ୍ଟ ପାଉଛୁ ଯୋଉଟା ଗଛରୁ ସେଟା ବି ବ୍ୟବହାର କରିବା ସହିତ ତାକୁ ତା ମଧ୍ୟରେ ବେ ଆହୁରି ମୂଲ୍ୟବୋଦ୍ଧିକରଣ ମଧ୍ୟ କରୁଚନ୍ତି। ଆ ଯେମିତି କି ଆମର ଏବେ ପଣସରେ ଚିପ୍ସ ବନାହଉଛି। ହଁ ତାପରେ ମଧ୍ୟ ବନା ହଉଛି ଆଉ ପଣସରୁ ପଣସର ଯୋଉ ମଞ୍ଜି ବାହାରୁଚି ସେଇଟା ଏତେ ଲାଭଦାୟକ ଦେବା ପାଇଁ ଏତେ ମାନେ ତନ୍ତୁଯୁକ୍ତ ଫାଇବର କଣ୍ଟେଣ୍ଟ ବହୁତ ଅଛି ତା ଦେହରେ। ଦେହକୁ ବଢିଆ ମଜବୁତ ରଖିବ ଆଉ ଆମର ହଜମ କରିବା ପ୍ରକ୍ରିୟାକୁୁ ମଧ୍ୟ ବହୁତ ମାନେ ମୂଲ୍ୟ ମାନେ ମୂଲ୍ୟ ଦିଏ ସେଇଟା। ତ ସେଥିପାଇଁ ସେଥିରୁ ପଣସ ମଞ୍ଜିରୁ ଅଟା ମଧ୍ୟ ତିଆରି କରୁଛନ୍ତି।
ସେଟା ବହୁତ ଦେହ ପାଇଁ ବହୁତ ଭଲ। ତା ସାଙ୍ଗରେ ଆଉ ଗୋଟେ କଥା ଆ ଆ ଜାମୁ କୋଳି ଖାଇଥିବେ?
ହୁଁ ଜାମୁକୋଳି ଖାଇଛି।
ବେଳେବେଳେ କିଛି ଡକ୍ଟର ବି କୁହନ୍ତି ଜାମୁକୋଳିର ମଞ୍ଜି ସେଇଟା ପାଉଡର କିଛି ବନେଇଲେ ଯୋଉଟା ଆମର ଯୋଉ ସୁଗାର ହୁଏ ମଧୁମେହ
ହଁ
ସେଇଟା ବି କାମରେ ଆସିଯାଏ ଆଜ୍ଞା ସେ ବହୁତ ଲାଭଦାୟକ ସିଏ।
ଆଜ୍ଞା ଆମର ଯୋଉ ଏବେ ଫଳମୂଳ ଯାହାବି ମିଳୁଚି ସେଥିରେ ତ ଏତେ ବି ପରିମାଣରେ ଏ ନଥାଏ ଶର୍କରା ନଥାଏ ଯୋଉଟା କି ଆମ ଦେହକୁ ମାନେ କ୍ଷତି ପହଞ୍ଚେଇବ। କିନ୍ତୁ ଆମେ ବାହାରୁ ତ କିଣିକି ଖାଉଛୁ ଯୋଉଟା କି ଫ୍ଲେବର ଯୁକ୍ତ ଜିନିଷ ଯୋଉଥିରେ କି ଆମର ରହୁଛି ବହୁତ ଗୋଟେ ଜିନିଷ ରହୁଛି ଯୋଉଟା କି ଆମ ଦେହକୁ କଲର ସେମାନେ ମିଶଉଛନ୍ତି ରଙ୍ଗ ମିଶଉଛନ୍ତି ପ୍ରାକୃ କୃତ୍ରିମ ପ୍ରକ୍ରିୟାରେ ତ ସେଇଟା ଆମ ଦେହକୁ ବହୁତ କ୍ଷତିକାରକ କହୁଛି ଯୋଉଟା କି ଆମର କ୍ୟାନସର କ୍ୟାନସର ଭଳି ମଧ୍ୟ ମାନେ ରୋଗ ବାହାରୁଛି ସେଥିରୁ। ତ ହୁଁ ଆମେ ଏଇଟାକୁ ଯଦି ମୂଲ୍ୟବୋଧକରଣ କରି କି ବହୁତ ମାତ୍ରାରେ ଏ ବଜାରୀକରଣ କରିପାରିବା ସେଇ ଟାଇପ ସେଇ ଭଳିଆ କିଛି କାମ ହେଇ
ସିଏ ଗୋଟେ କଥା ଆଜ୍ଞା ଆଉ ଗୋଟେ କଥା ଦେଖୁଛି। ଆମେ ଯେତେ ସବୁ ଆ ଏବେ ଦେଖନ୍ତୁ ଟମାଟା ବର୍ଷକଟା ସାରା ମିଳୁଛି। ମିଳୁଛି ନା ନାଇଁ ଫୁଲ କୋବି ଟମାଟୋ ବର୍ଷ ଗୋଟା ସାରା ମଳିଲାଣି କିନ୍ତୁ ତାର ଆଗରୁ ଯେତେବେଳେ ଥିଲା ଗୋଟେ ମାନେ ଋତୁ ହିସାବରେ ସେଇଟା ଗୋଟେ ମିଳେ।
ଆଜ୍ଞା।
କୋଉ ଋତୁରେ କୋଉଟା ମିଳେ। ଏବେ ବତ ଆମେ ସେ ସବୁ ଯେତେ ସବୁ ସାର ଔଷଧ ସବୁ ଦଉଚେ ସେ ସାର ଔଷଧ ଦବା ଯୋଗୁଁ ଏତ ‌ମାନେ ବର୍ଷ ସ ସାରା ସେ ପରିବା ଫଳୁଛି କିନ୍ତୁ ସେଗୁଡା ଆଚୁ ମାନେ ବାସ୍ତବ ଭାବରେ ସେ ସବୁ ଆମ ଦେହ ପାଇଁ ଠିକ ନୁହେଁ ନା।
କିନ୍ତୁ ଏଇ ଯଉ ହଁ, ଫଳମୂଳ କଥା ହେଲା ଆମ୍ବ କଣ ବର୍ଷ ସାରା ଆମ୍ବ ମିଳିବ?
ନା
ନାଇଁ ନା ସିଏ ଆମ୍ବ ତା ଗଛରେ ରହିଲା ଯେତେବେଳେ ସେ ଯୋଉଥିରେ କି ସେଥିରେ ଆମର ସାର, ଔଷଧ କୀଟନାଶକ ଔଷଧ ଏଗୁଡା କୌଣସି ଜିନିଷ ବି ବ୍ୟବହାର ହେଇପାରୁନି ଯଉଟା କିି ଆମେ ସମ୍ପୂର୍ଣ୍ଣ ନା ନେଚୁରାଲ୍ ଜିନିଷ ଯୋଉଟାକି ଆମେ ସେଟା ପାଇ ପାରୁଛେ, ଆଜ୍ଞା।
ନାଇଁ ସେଇଟା ଆପଣ ଠିକ୍ କଥା କହିଲେ ଯୋଉଟା କି ଆମେ ଆମେ ଋତୁକାଳୀନ ହିସାବରେ ଯୋଉଟା ଆମକୁ ମିଳୁଥିଲା ଆଗରୁ। ଯେମିତି ଯୋଉ ଋତୁରେ ଯୋଉ ଖାଇବା ଆମର ଅ ପନିପରିବା ପ୍ରାୟତଃ ଶୀତ ଋତୁରେ ବେଶୀ ଆସେ। ତ ଶୀତ ଋତୁରେ ଆମେ ବହୁତ୍ ପ୍ରକାର କମ୍ ରେଟ ମଧ୍ୟ ହୁଏ ଦର ଦାମ ଟିକେ ସୁଲଭ ହେଇଯାଏ ଶୀତ ଋତୁରେ। ପନିପରିବାର ସତେଜ୍ ପନିପରିବା ମଧ୍ୟ ମିଳେ ଆମକୁ ତ ସେଇଟା ଏବେ କିନ୍ତୁ ପରିବର୍ତ୍ତନ ହେଲାଣି ଜିନିଷ ଆଧୁନିକ ହଁ, ଦୁନିଆରେ ବହୁତ୍ ଯୋଉଟା ହଉଛି ଯୋଉଟା କି ଆମେ ବିଭିନ୍ନ ପ୍ରକାରର ମଞ୍ଜି ଯୋଉଟା କି ଉଦ୍ଭାବନ କରୁଛନ୍ତି। ଆମର ଯୋଉ ସବୁଜ ରିଭୁଲିସନ ଗ୍ରୀନ୍ ରିଭଲୁସନ ଆମର ହଉଥିଲା ସେଇଆରେ ଆମେ କେମିତି ସେଇଟା ମଧ୍ୟ ତାର ମଧ୍ୟ ଦରକାର ଅଛି କାହିଁକିନା ଆମର ଯେମିତି ଯୋଉ ପରିମାଣରେ ଆମର ଦୈନନ୍ଦିନ ଜୀବନରେ ଦରକାର ପଡୁଛି ଖାନ୍ - ଖାଦ୍ୟପେୟର। ତାକୁ ମଧ୍ୟ ତାର ଡିମାଣ୍ଡକୁୁ ପୁରା କରିବା ପାଇଁ ଦେଶର ସେଇଭଳିଆ କିଛି ଷ୍ଟେପ୍ ନେବାକୁ ପଡୁଛି‌।
ହୁଁ।
ହୁଁ, ତ ସେଇଟା ରହୁଛି ସେ ଜିନିଷ
ଆମେ ଏଇ ଯୋଉ ଜିନିଷ ଗୁଡା ଯାହା କହିଲେ ଏ ସେଥିପାଇଁ ଦେଖନ୍ତୁ ଆମେ ଯଦି ଗଛ ସବୁବେଳେ କାଟି ଚାଲିବା ତାହେଲେ ଏଇ ଜିନିଷ ଗୁଡା ଆମେ ଆଉ ପାଇପାରିବାନି, ଗୋଟେ କଥା ହେଲା ଆମେ ଯୋଉ ବର୍ତ୍ତମାନ ଆମ୍ବ ଖାଉଛେ କିମ୍ବା ପଣସ ଖାଉଛେ କି ଯାହା କିଛି ଖାଉଛେ ଇଏ କାଲି ଗଛ ଲଗେଇଦେ ଆମେ କାଲି ଗଛ ଲଗେଇକି ଆଜି ଫଳ ପାଇଯିବା ସେଇଟା କେବେ ନୁହେଁ। ଗଛ ଲଗେଇ ଆମର ପୂର୍ବ ପୁରୁଷ କଣ ସେମାନେ ଗଛ ଲଗେଇ ଯାଇଛନ୍ତି ଆମେ ଏଇଠି ପାଉଛେ। ଯଦି ଆମେ ସେଇ ହିସାବରେ ଚିନ୍ତା କରିବା ଯେ ଆମର ଆଗାମୀ ପିଢି ସେମାନେ ଭଲରେ ଚଳିବେ ସେମାନେ ଭଲରେ ବି ସୁବିଧା ପାଇବେ କି ଇଏ ହେବେ ଯ ଏଇ ସବୁ ଜିନିଷ ଆମେ ନିସ ନିଃସ୍ଵାର୍ଥ ପର ଭାବରେ କାମ ଯଦି ଏବେଠୁ କରିବା ତାହେଲେ ଆଗାମୀ ଭବିଷ୍ୟତ ଭଲରେ ଚାଲିବ। କାହିଁକି ନା ଆମ ପୂର୍ବ ପୁରୁଷ କଣ ଯାହାବି କାମ କରିଥିଲେ ଗଛ ଲଗେଇଥିଲେ ହଉ କିମ୍ବା ଆମ ପାଇଁ ଯାହା ବିି ରଖି ଯାଇଛନ୍ତି ସେଇଟା ଆମେ ସେଥିରେ ଉପକୃତ ହଉଛେ। ତ ଆମେ ଯଦି ନିଃସ୍ୱାର୍ଥ ପର ହେଇକି ଆମେ ଯଦି ସେଇ ଭଳିଆ କାମ କରିବା ତାହେଲେ ଆମ ଆଗାମୀ ପିଢି ଉପକୃତ ହେବେ ନହେଲେ କିଛି ନାହିଁ ଯୋଉ ଆମ କୁହାଯାଏ ପୃଥିବୀକୁ ଆମେ ଯୋଉ ଭସ୍ମ ସୁର ଯେମିତି ନି ନିଜକୁ ନିଜେ ଭସ୍ମ କରିଦେଇଥିଲା ଆମେ ଯଦି ସେମିତି ଚିନ୍ତା କରିକି ଆମେ ନିଜ ପାଇଁ ଖାଲି ସ୍ୱାର୍ଥ ପାଇଁ ଆମେ ଚିନ୍ତା କରିବା
କରୁଛ
ତ ଆଗକୁ ଆମେ ଆଉ ଇଏ ହେଇପାରିବାନି କଣ କହିଲେ ଯଉରା କି ଆମେ ଆଗାମୀ ପିଢ଼ୀକୁ ଆଉ ବଢ଼ିବାକୁ ଦେଇପାରିବାନି ଆଉ ଆଜିକାଲି ଯେତେ ସବୁ ମାନେ ସହରୀକରଣ ହେଇଗଲାଣି ଆଉ ଡିଜିଟାଲାଇଜେସ ଏବୁ ଜିନିଷ ହେଇଗଲାଣି ତାହେଲେ ଲୋକମାନେ ଆର ମୂଲ୍ୟବୋଧ କେହି ବୁଝିବେନି।
ହୁଁ ନାଇଁ ଆପଣ ଯୋଉଟା କହିଲେ ସତ କଥା ସେଟା। ଆ ଏମତି ତ ନୁହେଁ ଯେମିତି କି ଆମ୍ବ ଗଛକୁ ଆଜି ପୋତି ଦେଲେ କାଲି କୋଉ ବଡ ହେଇକି ଫଳ ଦେଇଦେବ ଏଇଟା ତ ଦୀର୍ଘସ୍ଥାୟୀ ଗଛ ଚିର ସ୍ଥାୟୀ ଗଛ। ତା ପାଇଁ ସମୟ ଦରକାର ଧର୍ଯ୍ୟ ଦରକାର ଆଉ ଉମ ଆମେ ଏମିତି ଖାଲିରେ ବିନା ଧୈର୍ଯ୍ୟରେ ତ କୋଉ କାମ ହେଇପାରୁନି ଯେତେ ଧୈର୍ଯ୍ୟ ସେତେ ଫଳର ସ୍ଵାଦ ମି କଥା ରହେ ତ ତ ସେଇଟା ସତ କଥା।
ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଉ ଠିକ୍ ଅଛି ପରେ ମୁଁ ଫୋନ କରିବି ଆଉ ଆଜ୍ଞା।
ଆଜ୍ଞା ଧନ୍ୟବାଦ।
ଆଜ୍ଞା।